ହ୍ୟାଲୋ କଣ କରୁଥିଲ?
ଏ କାଁ ଏଇ କମ୍ପାନୀରୁ ଲୋକ ଆସିଥିଲେ ତ ପଡ଼କ୍ସନ୍ ନେବା ପାଇଁ ଏଇ ଦେବା ପାଇଁ ଯାଇଥିଲି। ପଦାକୁ।
ଆ ହୋଉ। ମୁ କହିଲି କଣ କରୁଛନ୍ତି ପୁ ହଁ ପା ପଡ଼?
ନା ସେ ଗୋଟେ ରବର କମ୍ପାନୀରେ ମୁଁ କାମ କରୁଥିନୀ ନା। ଆଉ ଏଇଟ ଛୋଟ ଛୋଟ ଭଳିଆ କାମ କରନ୍ତି ସେଇଥିପାଇଁ ସେ ବୁଢା କହିଲା ଆଉ ଯୋଉ ରୁମ ରେ ବସିବୁ କଣ ପାଈଁ ଚାରି ଘଣ୍ଟା ରୁମରେ ଡିଉଟି କର ଆଉ।
ଆଉ ଭଲ ହେଇଛି।
ବସିବା ଅପେକ୍ଷା ଟିକେ ରୂପଦେ କାଇଁ ଖାଲିଟା ବାହାରେ
ହଁ ହଁ ରବର କମ୍ପାନୀ।
ହଁ।
ଆ ହୋଉ।
ଆ ସେଇଆ କହିଲା ମୁଁ କନି ବସିବା ଅପେକ୍ଷା ଦେ ତାନେ ଘରେ ଖାଲିଟା ବସିବା ଅପେକ୍ଷା ପ୍ରଡକ୍ସନ ସେ ଆଣିକି ଦଉଛି ନଉଛି
ହଁ ହଁ ହଁ ଆଉ ପୁଅଟା ଶୋଇପଡିବନି କଣ ଆଉ?
ସିଏ ଫେରେ ଏଇନା ଶୋଇପଡ଼ିଲା ବା। ଚାରି ଜଣ ଉଠିବ ସେଫରେ ଆଉ।
ସେଟା କ ରବର ମାନେ କଣ? କି ର ମାନେ ଏଇ ଯୋଉ ଯୋଉଟ ବନ୍ଧା ହଉଛି, ପଇସା ଫଇସା ଯୋଉ ରବର।
ନା ନା ଆମର ଯଉ ଗେଆସ ୱାସର୍। ଟ୍ୟୁବଲ ୱାସର ଯୋ ଅଜିକାଲି ଟ୍ୟୁବ୍ ଲ ପକଉଛନ୍ତି। ସେ ୱାଶର ସବୁ ଗାଡି ବ୍ରେ ଯୋଉ ଗାଡି ଯୋଉ
ହଁ ହଁ ତମେ ଏଇଟା କଣ, ଘରେ ମେସିନ୍ ରଖିକି ବନଉଛ।
ନା ନା ସିଏ ଆମର ମେସିନ କମ୍ପାନୀରେ ଅଛି ନା ସେରାକୁ ଦେବେ ସେ ମେସିନ୍ ପଡକ୍ସନ ପୁଅ ପିଲା ତାଙ୍କର ବାହାର କରିବେ। ଆମେ ଖାଲି ଚେକିଂ କରୁ କଣା ଫଟା। ଏରା ସବୁ ଚେକିଂ କରୁ ଏଇ ସାଇକେଲ ମୁଠି ଗାଡି ହେଣ୍ଡଲ ଏଇ ଏଇରା ସବୁ ଆଉ।
ସବୁ ଚେକ୍ କରିକି କେଉଁଟା ଭଲ କେଉଁଟା ଖରାପ ସବୁ ରିଜେକ୍ଟ ବାହାର କରିଦିଅ ଆଉ।
ହଁ। ସେରା ସେରା ଚେକ୍ କରୁ ଖାଲି। ଭଲ କାମ ସେ କମ୍ପାନୀ ଲେଡିସ୍ ଙ୍କ ପାଇଁ ଭଲ କାମ ଭଲ ବି ପେମେଣ୍ଟ ତାର ମାସ ମାସ ତ ବରାବର ପେମେଣ୍ଟ।
ହଁ।
ସେ ଅସୁବିଧା ନାହିଁ ବନସ ଫସ ସବୁ ଭଲ ଏତିକି ଟିକେ ପାପା ନ ମ ଆମର ଗୋଟେ ଲୋକଟା କାମ କନେ ଆମକୁ ଯେମିତି ରାଗ ଲାଗେ ଆଉ ସିଏ ସେ ତାଙ୍କ କାମ ନହଲେ ସେ ସେମିତି ଆର ହେବେ ଆଉ।
ସେଥିରେ କହ ଏମିତି ଆଉ କହିଲେ ହବ କି?
ନା ସବ ଏଇ ସୋମବାର ଗୁରୁବାର ମାନ ନ ତାର ବହୁତ ପଡ଼ଶ ଯାଏ ସୋମବାର ଗୁରୁବାର ସେଇ ଦି ଦିନ ଟିକେ ଲେଟ ହୁଏ।
ହଁ।
ନ ନା ଆଉ ସବୁବେଳେ ତାର ଟାଇମ ଟାଇମ ଛୁଟି ତାର ପ୍ରେମଟ ଭଲ।
ହ ନାଇଁ ଏତିକି ତ ସାହାଯ୍ୟ କରୁଛନ୍ତି ଘରେ ତମେ କାମ କରିପାରୁଛ ଆଉ।
ହଁ ନା ସେ ନିଜେ କହିଲେ ଆମର ଆମ ସେକସନ ଯୋଉ କାମ ସବୁ ପଛୁନୁ କେହି ନାହାନ୍ତି ତ।
ହଁ।
କହିଲ ଟା କରିପାରିବ ନା ଆମର ହଁ ପୁଅ ମୋ ପୁଅ ତ ସ ଘର ଭିତରେ ଝଗଡ଼ା ନାଁ କିଛି ନାଇଁ ମୁଁ ଥରେ ସେଇ କାମ କରିପାରମି। ଆଉ ଅନେକ କାମ ହେଇଥିଲା କରିପାରିନଥାନ୍ତି ଆମକୁ ସେ କାମ କରୁଥିନି ନା। ମୁଁ ଜାଣିଛି ସେ କାମ ଘର ବି ବସିକି ବୁଲିଚାରିକି ବି ସେ କାମ କରିହବ।
ନାଇଁ ଏଟା ଭଲ ହେଇଛି ନା ଆଉ ହଁ ହଁ। ସେ ପଠେଇ ଦଉଛନ୍ତି ତମ ଘରେ ହଁ।
ହଁ ସେ ଆସିକି ନେଇ ଯାଉଛନ୍ତି ଦରକାର ହେଲେ ସକାଳୁ ଫୋନ କରିବା ଯାଉ ପଡଶୁଣା ଅଛି କି ଜଲଦି ଜଲଦି କରିବେ କଣ ଚାରି ଘଣ୍ଟା ସେ ଚି ଘଣ୍ଟା ଡ ପଇସା ଦେବି କର ଆଉ।
ହ ଭଲ। ସେ ଘରକୁ ପଠେଇଦେଲେ ଘରୁ ଆସିକି ଡେଲିଭରି ଟା କରି ନେଇ ଗଲେ ତମ ଗଲାବେଳକୁ ସି ନଁ ଟେନସନ ନାହିଁ।
ଫେରେ ସନ୍ଧ୍ୟା ବେଳକୁ ଆଣିକି ଦେବେ।
ହଁ ସାତଟା ବେଳକୁ ଦେଲେ ପୁଣି ତମେ
ହଁ ଆ ଲେଡି ଜିନିସ ନେଇକି ଆସିବ ଛଅଟାରେ ଆଉ ପୁଅ ପିଲା ତାର ନଅଟା ଛୁଟ ସେ ସାତଟା ଆଣିକି ଦେବେ ଆଉ ବାଡି ଆଣିକି ଆ ସାତଟା ବେଳକୁ ଯୋଉ ଲେଡିଜ କାମ କରିବେ ସେମାନେ ଛଡ ଅଲଗା କାମ କରିବେ ଘରେ ଆସିକି।
ହଁ ପୁଣି ତମେ କେତେ ବାଟ ମାନେ ସେଇଠୁ ଘରଠୁ କେତେ ବାଟ ସେ କମ୍ପାନୀ କି?
କମ୍ପାନି ଅଳ୍ପ ବାଟ ଗୋଟ ହାପ୍ କିଲୋମିଟର ହବ। ହଁ ନା ଗାଡି ଆସୁଛି ଗାଁ ଭିତରକୁ ନା ଯୋଉ ଲେଡି ସବୁ କାମ କରୁଛନ୍ତି ଯାଉଛନ୍ତି। ସେମାନଙ୍କୁ ବି ସୁଧା ଦିଆ ହଉଛି ରୁମରେ ରାତି ତାଙ୍କ ଘର ଲୋକ ସବୁ ରହୁଛନ୍ତି ନା ଫାମିଲି ଲୋକ ଯାହାର ଫାମିଲି ଲୋକ ଗାଡି ଆଣିକି ଯାଉ ଛଡେଇବା ପାଇଁ ଛଡା ସିଷ୍ଟମ ଗୋଟେ ଅ ଛି ଖମ୍ପି ଧରିକି ଆମ ଲୁହାଟେ ଧରିକି ଛଡେଇବା ପାଇଁ।
ହଁ।
ସେଟା ଅଲଗା ପଇସା କେ ଦି ହଜାର ଧରିବା ପଇସା ହଜାରରେ ଏତିକି ପଡ଼ ନା କେଜି ଧରିବା?
ତମର ସେଠି କଣ କଣ ତମର ସେଠି କଣ ପନିପରିବା ଫସଲ ହେଠି ଅଛି? କିିବାଇ ଡେ
କି ଆଙ୍କର ତ ଫସଲ କାହିଁକି ଏଠି କଣ ଏଠି ତ ଆଙ୍କର ସବୁ ରାଗି ଆଙ୍କର ଫୁଲ ଚାଷ ଘରେ ବେଶୀ।
ବେଶୀ?
ଫୁଲ ଟା ବେଶୀ ତାଙ୍କ ସ୍ତ୍ରୀ ଲୋକ ଫୁଲ ବେପାର କରିବେ।
କି ଫୁଲ ନଳିତା ଫୁଲଟା କୋଉଠି ଲଗା ହୋଉନି?
ନା ଆମର ଶାଶୁଘର ନଳିତା ଆମର ବାର ମାସ ତ ଫସଲ ନଳ ତା କାପୁଡି ବିଲାତି ଜହ୍ନି ଏଇନା ତ ପୁଟଳ କଲରା କା- କୁଡି ଏନା ସଜିନୀ ଭେଣ୍ଡି। ମସ ନାଁ ଆମେ ଯୋଉଠି ଅ ଛୁ ଏଇ ସେଇପଟେ ହେଲା ଖାଲି ରାଗି
ହଁ ହଁ।
ଏଇରା ହେଲା ଏପଟେ ଚାଷ।
କି ଫୁଲ?
ଏ ତାଙ୍କର ହେରା ବ୍ଲୁ କଲର ଓଡିଶାରେ କାଇଁ ସେ ଫୁଲ ମୁଁ ଦେଖିନି।
ଆଉ?
ନା ହେଲା ଟିକି ଟିକି
ଟିକି ଟିକି ଫୁଲ?
ଟିକି ଟିକି ଟି ଟୁଁ ଟୁଁ ବ୍ଲୁ କଲର ଫୁଲ ଆଉ ଗୋଲାପି କଲର ଫୁ ପୋଇ କସି
ହଁ ହଁ।
ହୁଁ
ତାଙ୍କ ପଟେ ଯାହା ଅଛି ଆଉ। ପୁଅ ଟା କଣ ଉଠି ପଇିଲା?
ହଁ ସେ ଉଠି ପଇଲା ସବୁ ଦେଖିଲା କେହି ନାହାନ୍ତି ତ।
ନାଁ ତାକୁ ଧରିବ ଗାଲି।
ନଲେ ବାବା ମାାଇ ନା ସେ କାନ୍ଦିବନି ପା ପାଖରେ କାନ୍ଦିବନି।
ହୁଁ।
କି ଶୋଇଥିଲା ନା ମତେ କହିଲା ଦିଦି ତମର ଖାଇ ପିଇ ଭା ତ ଖାଇଥିଲେ ତତେ ଦେମି ନାଇଁ ରାଗି ଯାଇକି କଣରେ ଶୋଇପଇଲା।
ହଁ। ଆଚ୍ଛା ସେ ଜି ଯୋଉଠି ରହିଛ ସେଠି ବାଇରେ କଣ ଫସଲ ତାଙ୍କର ନାଗୁଛି କିଛି ଫସଲ ନାହିଁ।
ଆମେ ଯୋଉ ବାହାରେ ଅଛ କିଛି ଏଠି ଫସଲ ଆମେ ଆହୁରି ଲଗେଇଛୁ ପିଜୁଳି ଗଛ ନଡିଆ ଗଛ ଆଉ ଯୋଉ ଆଙ୍କର ନଡିଆ ଗଛ ମଣିଷ ଉଞ୍ଚାରେ ବଢିଆ ବଢିଆ ନଡିଆ ହବ।
ହଁ।
କଦଳୀ ଗଛ ତ ଆଣ୍ଠୁଆ କତିକି ହବ ତ କଦଳୀ ମଣ୍ଡା ଗଛ ସେ ଫଳିବ। ଆଙ୍କ ପଟ ଗଛରେ ଆମେ ପା ଏଇଠୁ ନେଇକି ଯାଉଛୁ ଓଡିଶାକୁ ଲଗଉଛୁ। ଆଉ ଏଠି ଲଗେଇଚୁ ଗାଁରୁ ଆଣିଥିଲୁ ପୋଇଶାଗ ଏ ଯୋଉ କୁହନ୍ତି କି ନେଉଟିଆ ପଳମ।
ହଁ।
ଏଠି ଆମେ କିଣୁନା ଏଠି ଯେତିକି ଆମେ ଏଠି ଯେତିକି ଓଡିଆ ସବୁ ଅଛୁ। ଆମ ଗୋଟେ ସାଇ ଭଳିଆ ହେଇକି ରହିଛୁ ଆଉ ଆମେ କିଏ କିଣୁନା ଶାଗ ମଣ୍ଡା ଆଉ ବାଇଗଣ କିଣୁନ ଆମେ ସବୁ ଗାଁରୁ ନେଇକି ପଳେଇ ଆସୁ ଆମେ ଯୋଉ ରହିଛୁ। ସେଠାରେ ପଡିଆଟେ ଅଛି।
ହଁ।
ଯେ ଆମ ଓନର ମାନେ କହିଥେ ସେଠି ଆମର ବୁଣାବୁଣି କରିକି ଖାଉଛନ୍ତି ସବୁ।
ଆଁ ମଞ୍ଜି ନେଇଗଲେ ଟିକେ ଲଗେଇଲେ ଆଉ।
ହଁ ଏଠି ଓଡିଆ ଲୋକ ଆଜି କୁକୁଡ଼ା ଆଣିକି ବେପାର କରୁଛନ୍ତି ଅଣ୍ଡା ଫଣ୍ଡା
ହଁ ଅଣ୍ଡାଉରା ଏତେ ବାଟ କେମତି ନଉଛନ୍ତି?
ସିଏ ଯୋଉ ରହିଲେ ମାହାନ୍ତ ଲୋକର ନା ସେ କୁକଡ଼ା ଧରି ପଳେଆସିଲେ ଏଠିକି।
ଭଲ ହେଇତି ନା ଆଉ ଏଇ ସାଙ୍ଗ ହେଇକି ରହିବ ଭଲ। ସାଙ୍ଗ ସା ଏଣୁ ଗଲେ ଭାର ଓଡିଆ ଲୋକ ସାଙ୍ଗ ହେଇଲ ହଁ ପୁରା ନିଜ ଘର ଲୋକ ଙ୍କ ଭଳିଆ ସାଙ୍ଗସାଥି ହେଇକି ରହିବ କିଛି ମାନେ ଇଏ ନାହିଁ ଟେନସନ୍
ହୁଁ ନା ଆମେ ଏଠି କାହା ସହିତ ଓଡିଆ ଲୋକ ସବୁ ବାହାରିବୁ ତ ଘରୁ।
ହୁଁ।
ହଁ ଆମର ଇଏ କଣ ସିଏ ଡାକ ପାଖକୁ କଣ କଖା କଛି ଯେ ଆଣ ଇଏ କର ଆମର ଦବା ଓଡିଶାରେ ଦବା ନବା ଘରେ ଥି ସେମିତି ମୋ ଦବ ନବା ସବୁ ରଜ ଅଷ୍ଟମୀ ଓସାବାର କିଏ ଯିଏ ଯାହା ପିଠ ପଣା
ତାଙ୍କର ସେଠି କଣ ଓସାବାର ତାଙ୍କର
ତାଙ୍କର ଏଠି କିଛି ନାହିଁ ତାଙ୍କର ଏଠି ଦୋଳ ପୁନେଇଁରେ ଭଲ ମାନନ୍ତି। ଆଉ ନୂଆ ନାହିଁ ତାଙ୍କର ଯୋଉ ଦୀ ବୋଲି ଗୁଟେ ଅଛି ସେଠାରେ ମାଛ ମଟନ୍ ଚିକେନ କରି ସବୁ କମ୍ପାନୀ ଲୋକଙ୍କୁ ସମେତଙ୍କୁ ଦିଅନ୍ତି ଖାଇବା ପାଇଁ।
ହୁ।
ତାଙ୍କର ଗଭର୍ଣ୍ଣମେଣ୍ଟ ଗୋଟେ ଫସିଲିଟି ଅଛି ତାଙ୍କର ଯୁଆଡେ ଯିବେ ଆଉ ଇଲେକ୍ଟ୍ରିକ ଫି
ହଁ।
ଇଲେକ୍ଟ୍ରି ବସ ଫି ଆଧାର କାର୍ଡ ଦେଖିଲୁ ବସ ଜୁଆଡ଼େ ଯାଇପାରିବୁ ବୁଲିବା ପାଇଁ।
ହୁଁ ଏଠି ତ ଗରମ ବେଶୀ ନାହିଁ ଯେ କହୁଛ ଥଣ୍ଡା ପଡୁଛି ବୋଲି।
ଏଇଟା ଥଣ୍ଡ ଟା ପା ସିଜନ ଚେଞ୍ଜ ହେଇଗଲା ଏପଟା ମୁଁ
ହୁଁ ହୁଁ।
ଆଉ ଗରମ ହବନି ଏଇ ଆଡ଼େ। ଏ ବେଶୀ ଥଣ୍ଡା ନୁହେଁ କି ବେଶୀ ନା ବେଶୀ ବି ଥଣ୍ଡା ନୁହେଁ କି ଗରମ ନୁହଁ ମଧ୍ୟମ ସାଇଜ୍ ର ହବ ଶୀତ ବି ବେଶୀ ଲାଗିବନି ଏପଟରେ।
ଲାଗିବନି?
ନା ସେ ବେଶୀ ଥଣ୍ଡା ନାହିଁ କି ବେଶୀ ଗରମ ରହିବନି।
ହଁ।
ଠିକ ମଧ୍ୟମ ସାହାଯ୍ୟ ରହିବା ଆମେ ଯୋଉ
ହ ହୁଁ।
ଥଣ୍ଡା ନୁହେଁକି ଗରମ ନୁହେଁ ଏ ସିଟି ପିଟି ଉପରେ ପ୍ରବଳ ଘର ଥଣ୍ଡା ତିନିଟା ବାଜିବ ତ ଘୋଡେଇ ହେଇକି ବସିବେ।
ହଁ ଏଠି କଣ ଯୋଉ ଏ ଗଛ ବେଶୀ ଏ ଜାଗାଟା ତ ସେଥିପାଇଁ ବେଶୀ ଥଣ୍ଡା ଲାଗୁ
ଏଇଟା ବଣ ଏରିଆଟା ପାହାଡିଆ ଅଞ୍ଚଳଟା।
ଆଠ ଝରଣା ଫରଣା ତ ସବୁ ଥିବ?
ନା ଏଠି ଝରନା କାହିଁ ଆମେ ଅଛୁ ଯୋଉ ବାହାରେ ହେଲା କାବେରୀ ଗୋଦାବରୀ ନଦୀ।
ହଁ।
ହୁଁ।
କାବେରୀ ଗୋଦାବରୀ ଦିଟା ଆଙ୍କ
ହୁଁ। ଆମେ ଆସିକି ପା ଅଛୁ ଯାଇକି ତିରୁପତି ମହୀଶୂର
ହୁଁ।
ଆ ହଉ ଶାଶୁ ଘର ତମ ଭାଇ ତମେ ତମ ସ୍ୱାମୀ ହେରିକା କେତେ ଭାଇ ତମ ଯା କେତେ ଜଣ?
ଆମେ ତିନି ଭାଇ ତିନି ଭାଇ ୟାଙ୍କର ମୁ ସାନ୍।
ହଁ ସାନ ପଳେଇଛ ଆର ଦି ଜଣ ଜାଙ୍କ ଗାଁ ରେ ଅଛନ୍ତି।
ହଁ ଗାଁ ରେ ଅଛନ୍ତି ହେରା ଖାଇକି ବସିଛନ୍ତି କଣ କରୁଛନ୍ତି ବୁଣା ବୁଣି ସେ ମେ ବଡ କଣ ବୁଣାବୁଣି କରୁଛି।
ହଁ।
ମଧ୍ୟରେ ହଁ ମଧ୍ୟରେ ଖରାପ ତାର ହାର୍ଟ ପ୍ରୋବ୍ଲେମ୍
ହଁ। ଆମର ଏଠି କଣ ଏତେ ତ ଭଲ ଆଉ ଆମ ଏଠି ସାଙ୍ଗ ହେଇକି ଆମେ ସମସ୍ତେ ଏମିତି ଚଳୁଛୁ।
ତମେ ବି ବାହାରେ ଅଛ
ନାଇଁ ବାହାରେ ନୁହ ଗାଁରେ। ମୁଁ ସାନ ମୋ ଉପରେ ମୋ ଦେଢଶୁ ଦି ଜଣ ହଁ।
ମୋ ଶାଶୁଘର କେହି କାହାକୁ ଦେଖି ପାରନ୍ତିନି ଆମ ଘରେ ଟିକେ ଭଲ ଚଳନ୍ତି ବୋଲି କେହି କାହାକୁ ଦେଖି
ଆଉ ଏଠି ତମର ସେଠି ପନିପରିବା ସେପଟେ ଭଲ ସୁବିଧା
ଆମର ପା ବାର ମାସି ଫସଲ ଆମର ପ୍ରତ୍ୟେକ ଫସଲଟା ଆମ ପଟରେ।
ହୁଁ ଆମର ଏଠି ପ ଫସଲ ସବୁବେଳେ କିନ୍ତୁ ଲଗଉଛନ୍ତି ଯିଏ ଆଉ ଏଇନା କଣ ବାରି ଫାରିରେ ଏଇନା ଶାଗ ଫାଗ ଲଗେଇବେ ବର୍ଷା ଦିନ ହେଲା ହ ହଁ ଆମର ଏଇନା ବର୍ଷା ଦିନେ କଣ ବାଇରେ ଭେଣ୍ଡି ଜହ୍ନି କାକୁଡି ଏଇରା ସବୁ ଆମର ଲ
ହଁ ଏଇରା ବି ଆମର ଆମର ଧାନ ଚାଷ ଟା କମ
ନାଇଁ ଆମର ଧାନ ଏଠି ଶଠିଆ ଧାନ ହେଲାଣି ତଥାପି ଗଛ ସବୁ ହେଇ ସାରିଲାଣି ବଡ ବଡ ଏଇରା ଧାନ ସବୁ ଇଏ ହବ ଇଏ ଧାନ ପାଇଁ
ଆମର ଧାନ ଖାଇବା ଖାଇବା ମାନେ ରଖିଛନ୍ତି ଆଉ ସବୁ ଫସଲ ଫ ଫସଲ ୟାଙ୍କ ଲାଭ ନା ଧାନର କିଛି ଲାଭ ନାହିଁ ଫସଲରେ ଲାଭ ୟାଙ୍କର।
ଆମ ପଟେ ତ ଭଲ ଫସଲ ଧାନ କରୁଛନ୍ତି ଭଲ ଆଉ।
ନା ଆମର ଖାଇବା ପାଇଁ ଖାଲି ଯାହା ଧାନ ରଖୁଛନ୍ତି ବସା ହବା ପାଇଁ ଆଉ ବିକା ବୁକି ବିକା ବୁକି ସମସ୍ତେ ତିରିସ୍ ଚାଳିଶ କରନ୍ତି ଆଉ ସବୁ ତ ପରିବା ବିଲ
ପୁଅଟା ଶୋଇ ପଇଲା
ହଁ ସେତ ଶୋଇ ପଇଲା ନା ଏଇନା ଆଉ ଉଠିବନି ସେ ସାତଟା ବେଳକୁ ଉଠିବ।
ନାଇଁ ହଁ ମୁଁ ଖାଇସାରିଲିଣି ଖାଇକିରି ବାସନ ମାଜିଲି ଆଉ ପ୍ୟାଣ୍ଟ ସାର୍ଟ ରା ସବୁ ଆଇରନ ଦେଲି ଆଇରନ୍ ଦେଇକି ଭାଙ୍ଗି ଭୁଙ୍ଗାକି ମୁଁ ଗଲି ରଖିଲି ସବୁ ସାଇଜ୍ କରିକି ଘର ଫର ଟିକେ ଖରକା ଖରକି କରିବା ଚାରିଟା ବେଳ ହେଲା। ଏ ସବୁ କାମ ଏଇନା ଚାଲିବ ଆଉ
ହ ଯାଅ ଖରାକ ଖରିକି କଣ କରିଦିଅ
ହଁ ଖରାକ କରିବେ ପୁଣି ଯୋଉ ହଉ ହଉ ରଖୁଛି ହାଁ।